ହଉ।
ହାଲୋ ମ୍ୟାଡ଼ାମ ନମସ୍କାରେ।
ହଁ ନମସ୍କାରେ।
ଆଉ ଭଲ ଅଛନ୍ତି?
ଆଜ୍ଞା, ଆଜ୍ଞା, ବହୁତ ଭଲ ଅଛି।
ଆଉ କଣ କରୁଛନ୍ତି?
ଏଇ ରୋଷେଇ ବାସ ଟିକେ ଆଉ।
ଆଜ୍ଞା, ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା, ବହୁତ ଭଲ ଆଉ ସମସ୍ତେ ସୁଖ ଦୁଃଖରେ ଅଛନ୍ତି ଆଉ। ଜେଝା କାମରେ ଜେଝା ବ୍ୟସ୍ତ ଆଉ।
ସମସ୍ତେ ନିଜ ନିଜ କାମରେ ନିଜେ ବ୍ୟସ୍ତ ରହୁଛନ୍ତି। ଆଉ ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମଣିଷ ପ୍ରାୟେ ଖୁସି ବାସି ଆମର ବୁଲାବୁଲି। ସବୁ ଭୁଲିଗଲେଣି ଆଉ ମଣିଷ ଆଗ
ବୁଲାବୁଲି ଟା ଆଜ୍ଞା ବୁଲାବୁଲି ଟା ମଣିଷ ଜୀବନରେ ରହିବା ଜରୁରୀ ଯେମିତି ଆମେ ଖା ପ୍ରତି ସକାଳ କଲା ବେଳକୁ ଯେମିତି ପରିଶ୍ରମ ସକାଳୁ ରାତି ଯାଏ ତ କାମ। ତା ଦେହରୁ ଆମକୁ ଟାଇମ କାଢିକି ଟିକେ ବୁଲିବାକୁ ହଵ ଭଲ ନା ଆଉ ଦେହ ପାଇଁ ନା।
ଦେହ ପାଇଁ ଭଲ ଆଗରୁ ଲୋକ ମାନେ ଯେ ଯେତିିକି ବି ରୋଜଗାର କରନ୍ତୁ ନା କାହିଁକି ଲୋକ ଟିକେ ମାନେ ତୀର୍ଥ ସ୍ଥାନ। ଆମର ଟିକେ ମାନେ ଭଲ ଜାଗା ହେଲା କି ନନ୍ଦନକାନନ। ସେସବୁ ବୁଲିବାକୁ ପସନ୍ଦ କରୁଥିଲେ। କିନ୍ତୁ ଆଜିକାଲି ଲୋକ ଏତେ ଆମର ଯେ ମାନେ ପଇସା ଲୋଭ ଧରିଲେଣି।
ସେମାନେ ଖାଲି ରୋଜଗାର କେମତି କଣ ଆସିବ କେମିତି ଧନ ବଢ଼ିବ। ସେଇ ହିସାବରେ ଲାଗିଛନ୍ତି ଆଉ ବୁଲାବୁଲି ପାଇଁ ସେମାନଙ୍କ ପାଖରେ ସମୟ ହିଁ ନାହିଁ କହିଲେ ଚଳେ।
ହୁଁ, ହୁଁ।
ଆଉ ଏ
ନାଇଁ ଲୋକ ସମୟ ନାହିଁ କାହିଁକି ଯୋଉମାନେ ଯିବା କଥା ଯୋଉମାନେ ଧର ଜାଆ ଚାକିରୀ କରିଛନ୍ତି। ସେମାନେ ଛୁଟି ଆଣିକି ତାଙ୍କ ଫ୍ୟାମିଲିକୁ ଖୁସି କରଉଛନ୍ତି ନା ଆଉ ବୁଲଉଛନ୍ତି ନା ଆଉ। ଆଉ ଯୋଉମାନେ ନ ଯାଉଚନ୍ତି ନାହିଁ।
ସେମାନେ ମାନେ ଯୋଉମାନେ ହିଁ ଯୋଉମାନଙ୍କ ତାଙ୍କର ବୁଲିବାର ମନ ଅଛି ସେମାନେ ଯାଉଛନ୍ତି। ଆଉ ଯୋଉ ଲୋକମାନେ ରହିଲେ ଯୋଉମାନଙ୍କୁ ମାନେ ପଇସାର ନିଶା ନାଗି ଯାଇଛି। ଆଜ କାଲିକା ଯୁଗରେ ସେମାନଙ୍କ ପାଖରେ ଟଙ୍କା ଥିଲେ ବି ସେମାନେ ବୁଲିବାକୁ ଯାଇ ପାରୁନାହାନ୍ତି।
ଯା ଇପାରୁ
କାହିଁକିନା ସେମାନଙ୍କର ଇଚ୍ଛା ହିଁ ତ ନାହିଁ।
ଇଚ୍ଛା ଶକ୍ତି ଟା ହିଁ ନାହିଁ।
ଆଉ ଆପଣଙ୍କର କୋଉ ଜାଗା ସବୁ ବୁଲିବାକୁ ଭଲ ଲାଗେ?
ଆଜ୍ଞା ଆପଣ ଆମ ଇଆଡେ ତ ଆମର ବୁଲି ଯାଉ ଫାଷ୍ଟ କି ଏ ବେଶି ବିଶେଷେଏଇଆମ ଗାଁ ଗାଁ ବୁଲି ଯାଉ।
ଆଉ ଆପଣଙ୍କ ଘର ପାଖରେ ନଈ ଫଇ କି ପୋଖରୀ ଅଛି ନା?
ଆଜ୍ଞା।
ଆଉ ନଦୀ ଆଡ଼େ ଯାଆନ୍ତିନି ବୁଲିବା ପାଇଁ?
ହୁଁ ଉଁ। ଆଜ୍ଞା ନଦୀ ଅଛି ଉପରେ ପୋଖରୀ ତଳକୁ ନଦୀ ଅଛି ଗାଁ ମୁଣ୍ଡରେ।
ଏବେତ ନଦୀମାନଙ୍କରେ ପ୍ରାୟ କୁମ୍ଭୀର ସବୁ ଆସିକି ରହିଗଲେଣି। ଲୋକ ଆଗରୁ ଯାଇ ନଦୀରେ ଗାଧୁଆ ପାଧୁଆ ଏମିତିକି ନଦୀର ପାଣି ବି ସେମାନେ ପିଉଥିଲେ। ଆଉ ଏବେ ହିଁ ଲୋକ ଗାଧେଇବାକୁ ହିଁ ଯାଉନାହାନ୍ତି।
ହୁଁ।
ଆଉ ଆପଣ କୋଉଠି ଗାଧୁଆ ପାଧୁଆ କରନ୍ତି?
ନାଇଁ ଆମର ନଦୀ ଆଡେ କେହି ଯାଆନ୍ତିୁନି ନଦୀରେ କଣ ନଦୀରେ ଆପଣ ତ ଜାଣିଥିବେ? ସବୁଆଡେ ହା ମାନେ ହାଲା ହେଇଗଲା ଯେ କୁମ୍ଭୀର ଆସୁଛନ୍ତି କୁମ୍ଭୀର ଆସୁଛନ୍ତି। କେହି ନଦୀ କି ଆମର ସେଥିପେଇଁ ଢରିକି ଯାଆନ୍ତିନି ଆମର ସବୁ ହିଁ ଗାଧୁଆ ହୁଏ। ଆମର ଟିୱଲ ପାଖରେ କଳ ପାଖରେ ଆମ ଘର।
ଆଉ କୂଅ ଫୁଅରେ ଗାଧାନ୍ତିନି।
ନାଇଁ କୂଅ ତ ଆପଣଙ୍କର ଆଗ ଯୁଗରେ ଥିଲା ଆଉ। କଣ, - ପଞ୍ଚ
ଆଏ ଏବେ ବି ଲୋକ ପୁଅଟା ବାମ୍ଫି ବି ରଖୁଛନ୍ତି ସେମାନେ ଗାଧଉନାହାନ୍ତି ସତ କି ତୁ ସେମାନେ- ମାନେ ରଖିଛନ୍ତି ଆଉ। ପିଲାମାନେ ଭବିଷ୍ୟତରେ ଦେଖିବା ପାଇଁ କାହିଁକି ନା ଆଉ କୂଅ କୋଉଠି ନାହିଁ ନା।
ଆଉ- ଆପଣଙ୍କର ଗାଁରେ ସବୁ ଲୋକମାନେ ସବୁ ଏମିତି ଆମର ଗାଁ ରେ ସବୁ ଭାଗବତ ଟୁଙ୍ଗି ଥାଏ। କି ଠାକୁର ଘର ଥାଏ, ସେମିତି କିଛି ଆପଣଙ୍କ ଗାଁ ରେ କଣ ଅଛି? ହ୍ୟାଲୋ।
ଆଜ୍ଞା କୁହନ୍ତ?
ଆଁ ଆପଣଙ୍କ ଗାଁରେ ଭାଗବତ ଟୁଙ୍ଗି କି ଠାକୁର ଘର ଏମିତି ଲୋକ ସବୁ କିଛି ନାହିଁ।
ଆଜ୍ଞା ଆଜ୍ଞା ଆମ ଗାଁର ଭାଗବତ ଟୁଙ୍ଗି ଅଛି।
ଅହ ଆଉ ଲୋକମାନେ ସବୁ ସନ୍ଧ୍ୟାବେେଳେ ଗାଁ ଲୋକମାନେ କଣ କରନ୍ତି?
ଆଜ୍ଞା ସନ୍ଧ୍ୟାବେଳେ ଗାଁ ଲୋକ ମାନେ, ସେଠି ଆମର ସନ୍ଧ୍ୟା ହେଲା ମାନେ ଆଳତି ହୁଏ। ସମସ୍ତେ ଯାଆନ୍ତି, ଆଳତି ଆଣନ୍ତି, ତାପରେ ଆମର ଭାଗବତ ପାଠ ହୁଏ। ସମସ୍ତେ ସେଠି ବସିକି ଶୁଣନ୍ତି ଭାଗବତ, ଆଉ ପ୍ରତ୍ୟେକ ଭାଗବ ତ ଜନ୍ମଦିନ ସେଠି ପୂଜା ଅର୍ଚ୍ଚନା ବି କରାଯାଏ।
ଆଜ୍ଞା।
ଆଉ ଆମର ସବୁ ପ୍ରକାର ବ୍ରତ ହେଲା, ଯେମିତିକି ଆପଣଙ୍କ ସାବିତ୍ରୀ ବ୍ରତ
ଆଜ୍ଞା।
କି ଆପଣଙ୍କର ସବୁ ପ୍ରକାର ପୂଜା ଧର ସେଠି ବି କରନ୍ତି ନା। ସବୁ ପ୍ରକାର ଭାଗବତ ଟୁଙ୍ଗିଟା ଯେହେତୁ ଅଛି ସବୁ ପ୍ରକାର ପୂଜା ଅର୍ଚ୍ଚନା କରାଜା
ଲୋକ ବି ଭାଗବତ ଟୁଙ୍ଗିରେ, ଆମର କୀର୍ତ୍ତନ ଭଜନ, ଭଜନ କୀ କୀର୍ତ୍ତନ କରନ୍ତି ଆଉ ଲୋକମାନେ ବସି ଖଟି ବି କରନ୍ତି ତାସ୍ ଏସବୁ ଲୁଡୁ ଖେଳ ସବୁ, ବର ଗ ଗଛ ମାନ ଥରେ ଗାଁରେ ଯଉଠି ଥାଏ ସେଠି ବି ବସନ୍ତି ସେମାନେ। ଆଉ ଆମର ଏବେ ଦିନକୁ ଦିନ ଗାଁ -ର ଯୋଉ ମାହୋଲ ଟା ସେଟା ଆଉ ରହୁନି। ଲୋକ ସବୁ ନିଜର ପେଟ ପୋଷିବା ପାଇଁ ସବୁ ବଜାର୍ ମାର୍କେଟ୍ ସହର ଜାଗାରେ ଯାଇଁ ସବୁ ରହିଲେ। ଆଉ ଲୋକ ବେଶୀ ଏବେ ଗାଁକୁ ଗୁରୁତ୍ୱ ଦଉନାହାନ୍ତି, କିନ୍ତୁ ଗାଁର ରହିବାଟା ନିଆରା। ଆଉ, ଆଉ କଣ କୁହ। ହାଲୋ। ଆପଣଙ୍କ ଟିକେ ଆବାଜ୍ ଭଲସେ ଶୁଭୁନି, ହାଲୋ।
ରୋଷେଇ ସାରିଲେଣି?
ହଁ ରୋଷେଇ ସରିଗଲାଣି, ପରିବା ପତ୍ର କାଟୁଥିଲି ପରା। କଟାକଟି କରୁଚି, ରୋଷେଇ ହବ ଆଉ।
ପୁଅ ସ୍କୁଲ୍ ଟାଇମ୍ ହେଇନି ଆସିବା ଟାଇମ୍ ହେଇନି ନା ଆଜି ଯାଇନି?
ହଁ ପୁଅ ପଳେଇ ଆସିଲାଣି ସ୍କୁଲ୍ ରୁ ତାର ଛୋଟ ପିଲା ନା ଆଉ ଆପଣ ବୋ ଧେ କଣ କରନ୍ତିନି, କାମଧନ୍ଦା କିଛି କରନ୍ତିନି ବୋଧେ?
ଆଜ୍ଞା ଏଇ ମା ଟିକେ ରୋଷେଇ ଫୋଷେଇ କରେ ତାକୁ ଟିକେ ସାହାଯ୍ୟ କରେ ଆଉ।
ଆଉ କିଛି ନୂଆ ଖାଦ୍ୟ ବନୋଉନାହାନ୍ତି। ନୂଆ-ନୂଆ ଖାଦ୍ୟ କିଛି ବନୋଉନାହାନ୍ତି।
ଆଜ୍ଞା ମୁଁ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଚି।
ଆଜ୍ଞା।
ଏଥେରେ ସବୁ ପ୍ରକାର ଖାଦ୍ୟ ସବୁ ଛାଡୁଥିଲି, ବହୁତ୍ ଦିନ ହବ ଆଉ ଟିକେ ଛାଡିପାରୁନି ଟିକେ ଟାଇମ୍ ହଉନି ନା, ଫୁଣି ଆଇଟମ୍ କରିବାକୁ ହେଲେ ଜିନିଷ ସବୁ ଆଣିବାକୁ ପଡିବ, ସେଗୁଡା ସବୁ ଆସିନି ବୋଲି କରିନି। ପୁଣି ଫାଙ୍କା ହେଲେ ଯାଇଁ କରିବି ଆଉ।
ହଁ ଆଜ୍ଞା। ଆଉ ଆପଣଙ୍କ ସେପଟେ ନେଟୱାର୍କ ଠିକ୍ ରହୁଚି ନା?
ଏଇ ନେଟୱାର୍କ ଟିକେ ବର୍ଷା ଫର୍ଷା ହେଲା ବେଳୁକୁ ପବନ୍ ଫବନ୍ ହେଲା ବେଳୁକୁ ଟିକେ ନେଟୱାର୍କ ଆସ ପାଉନି ନହେଲେ ସବେଳେ ଠିକ୍ ଅଛି ଆମର ଏଠି ବହୁତୁ ଚାରିଟା ପାଞ୍ଚଟା ଆଣ୍ଟିଣା ବସ୍
ଆଜ୍ଞା-ଆଜ୍ଞା ଟିକେ ମଝିରେ ଏପଟ୍ ସେପଟ୍ ହେଇଯାଏ।
ଆଜ୍ଞା ମଝିରେ ଟିକେ ଏପଟ୍ ସେପଟ୍ ହୋଇଯଏ ଆଉ।
ହଁ ଆମର ଏଇ ପିଲାମାନେ ସବୁ ଏବେ ଆସିକି ଖେଳୁଥିଲେ ସ୍କୁଲରୁୁ ଛୋଟ ପିଲାମାନେ ଯେଉଁମାନେ ସବୁ ପଳେଇ ଆସିଚନ୍ତି ସେମାନେ ଆସି ଆମର ବୁଲାବୁଲି କରିକି ଖେଳୁଚନ୍ତି। ଆଉ ସବୁ ଖେଳଣା ଫେଳଣା ବି ଆମର ପୁଅର ଅଛି। ତାକୁ ନେଇକି ମୁଁ ତାଙ୍କ ପାଖରେ ଦେଇଦେଲି ସେମାନେ ସବୁ ଖେଳା ବୁଲା କଲେ। ଆଉ ଏଇପରି ସବୁ ଆଉ।
ଆଜ୍ଞା। ଆଉ ଗାଁକୁ ଆପଣଙ୍କ ବାପଘର ଆଡୁ କେବେ ଯାଇନାହାନ୍ତି ବୁଲିବାକୁ ଗାଁକୁ ବାପଘରୁକୁ?
ବାପଘର ଆଡୁକୁ ଏଇ ସ୍କୁଲ୍ ପୁଅର ଛୁଟି ହେଇଥିଲା ଯାଇଥିଲି। ଆଉ ଏବେ ଆଉ ଛୁଟି ନାହିଁ, ତାର ଯେବେ ଫେରେ ଛୁ ଛୁଟି ହବ ଫେରେ ଯିବି ବୁଲିବା ପାଇଁ ଆଉ।
ଆଜ୍ଞା।
ଆଉ ଘର କଥା ଘରେ ରହିଲା କତୁରୁ ପିଲା କେମିତି ପାଠ ପଢିବ କଣ କରିବ ସେ ସବୁ ତା ବୁଝିବାକୁ ପଡୁଚି।
ଆଜ୍ଞା।
ଆଉ ସବୁ ପ୍ରକାର କଥା ଆମେ ନ ବୁଝିଲେ ଘରେ କିଛି କାର୍ଯ୍ୟ ବି ଚଳିବନି।
ଆମ କଥା ଆମକୁ ବୁଝିବାକୁ ପଡିବ ଆଉ କଣ କରିବା।
ଆଜ୍ଞା ଆଉ। ଏଇ ଘରେ ସକାଳେ କେମିତି ସକାଳେ କାମ ସବୁ ସରିବ। ତାପରେ ଆମର କେମିତି ଖାଇବା ସକଳ ଆମର ସକାଳ ଖାଦ୍ୟ ଟା କେମିତି ତିଆରି ହବ। ତାପରେ ଆମର ମଧ୍ୟାହ୍ନ ଖାଦ୍ୟ ସେପରି ଆମକୁ ସବୁ ଘରେ କାମ କରିବାକୁ ପଡୁଚି ତା ମଝିରେ ବି ନିଜକୁ ବି ଟାଇମ୍ ଦବାକୁ ବି ଆମର ଟାଇମ୍ ପିଲାମାନେ ପାଠ ପଢିଲେଣି? ଆଉ। ସେମାନଙ୍କର ଆମର ଏଇଖୁଣିକା ଦାଇତ୍ୱ ନେବାଟା ଆମର ଏଇଖୁଣିକା ନିହାତି ଜରୁୀ। କାହିଁକିନା ପିଲା କୋଉଠି ମୋବାଇଲଟା ଧରିକି ଅଧିକା ସମୟ ବସିଯାଉଚି। କି କୋଉଠି ଅ କା ସମୟ ଆମର ଧର ରାତି ହେଇଗଲାଣି କି ସନ୍ଧ୍ୟା ହେଇଗଲାଣି ପିଲା ଖେଳୁଚି ବାହାରେ ଏ ସବୁ ଲକ୍ଷ୍ୟ ରଖିବାକୁ ପଡୁଚି ଆଉ।
ନାଇଁ ପିଲାମାନଙ୍କୁ ଏବେ ଟିକେ ଜଗିବେ ପିଲାମାନେ ଏବେ ଟିକେ ଏବେ ଗୁରେ ଲୋକମାନେ ସବୁ କଣ କରୁଚନ୍ତି ନା ନିଜେ ରୋଜଗାର କରିକିନା ନଚଳିକି ଦେଖୁଚନ୍ତି ଆମେ କେମିତି ଗୋଟେ ଅନ ଖରାପ ବାଟେ ପଇସା ଅର୍ଜନ କରିବା।
ସେମାନେ ଯୋଉ ପିଲା ଚୋର ମଝିରେ ବାହାରିଥିଲେ ସେ ବି ସବୁ ହଁ ସବୁ ସେମାନେ ବେଶୀ ପ୍ରାୟ ଖରା ଦିନେ ସେମାନେ ସବୁ ବେଶୀ ପିିଲା ପିିଲା ଚୋରି କରନ୍ତି।
ଆଜ୍ଞା।
ଖରା ଏବେ ହେଇଗଲାଣି ବର୍ଷା ସିଜିନ୍ ହେଇଗଲାଣି।
ହୁଁ।
ଆଉ ଖରାଦିନେ ଟିକେ ଆମକୁ ପିଲାକୁ ବେଶୀ ନଜର ରଖିବାକୁ ପଡ଼େ।
ଆଜ୍ଞା।
ଆଜ୍ଞା ଆଜ୍ଞା ମ୍ୟାଡ଼ାାମ ଯାହା ହୋଉ ଆପଣଙ୍କ ସହିତ କଥା ହେଇ ବୋହୁତ ଭଲ ଲାଗିଲା।
ଆଜ୍ଞା।
ରହିଲି ମ୍ୟାଡ଼ାାମ ନମସ୍କାର।
ହଁ ଆଜ୍ଞା ନମସ୍କାର ରହୁନ୍ତୁ।